ହ୍ୟାଲୋ ଆଜ୍ଞା। ହ ମ୍ୟାଡ଼ାାମ ମତେ ଟିକେ ଇ ଦେଲେ ରୋଷେଇ ଟିପ୍ସ କିଛି ଦେଲେ ମୁଁ ବାହାରେ ରହୁଛି ଏକୁଟିଆ। ଆପଣଙ୍କୁ କୋଉ ଆଇଟମ୍ ବେଶି ମାନେ ଆପଣଙ୍କୁ କୋଉଟା ବେଶୀ ଭଲସେ ତିଆରି କରି ଆସେ?
ସେମିତି କଣ ମୁଁ ନିଜକୁ ନିଜେ ଭଲ କହିପାରିବିନି ମୁଁ ଏଇଟା ତିଆରି ଭଲ ତିଆରି କରିବି। ଯାହା ପାଏ କରେ ଖାଉ।
ତଥାପି ଘର ଲୋକ କୋଉଟା କୁ ବେଶୀ ପ୍ରଶଂସା କରନ୍ତି?
ଘରେ ପକୁଡି।
କଣ?
ପକୁଡ଼ି।
ପକୁଡ଼ି।
ହୁଁ ପ ପକୁଡି଼ କି ସମସ୍ତେ ଭଲ ପାଆନ୍ତି। ଏ ତୁ ଟିକେ ଭଲ ସେ ଚାହା ଆଉ ଟିକେ ପକୁଡି଼ କର ଆମେ ଖାଇବୁ।
ସେ ଆପଣଙ୍କୁ ମାନେ ଓଡିଆ ଘରର ଖାଇବା କଣ କଣ ସବୁ ଆସେ? ବଲଲ ଆପଣ ତ ଜିିନିୟାତି ବାବର ବହୁତ୍ ଭଲ ଖାଇବା ବନଉଥିବେ ମୁଁ ଯେତିକି ଅନୁମାନ କରୁଚି। ହଉ ମୁଁ ତ ଏବେ ଏବେ ରୋଷେଇ ଶିଖୁଛି ମୁଁ ସେଥିପାଇଁ ପଚାରିଲି।
ସେମିତି କିଛି ନାହିଁ ଯୋଉ କୋଉଟା ଆସିବନି ବୋଲି ସବୁ ଆସିବ। ମୋ ଟିକେ ତେଲ ମସଲା ଅଧିକା ହେଇଯାଏ ବୋଲି ମୁଁ ଟିକେ ତରକାରୀ ପତ୍ର ଟିକେ ଭଲ ପାଆନ୍ତିନି।
ହୁଁ।
ହେଲା ମୁଁ ଟିକେ ମୋ ଟିକେ ଅଧିକ ତେଲ ମସଲା ଆଉ ତରକାରୀ ଆସେ।
ଆପଣଙ୍କ ହଜବେଣ୍ଡ୍ କଣ କରନ୍ତି?
ହଁ ଏଇ ହୁଣ୍ଡାଇ ଅଛନ୍ତି ଆଉ ହୁଣ୍ଡାଇ କମ୍ପାନୀ।
ହଁ ହଁ। ଚି
ଏଇ ଗାଡି ସୋରୁୁମ୍ ହୁଣ୍ଡା ଏସି
ହୁଁ ଶାଶୁ ଶଶୁର ଅଛନ୍ତି ନାଁ ନାହାନ୍ତି।
ନାଇଁ ଶଶୁର ଆଠ ବର୍ଷ ହବ ଗଲେଣି ଶାଶୁ ଏଇ ମାସେ ହବ ଗଲେ। ଏକ୍ସପାର୍ଟ କରିଗଲେ।
ମାନେ ଏମତି କଣ ହେଇଥିଲା ନାଁ ସେମ୍
ନାଇଁ ନାଇଁ ଏଜେ ହେଇଯାଇଥିଲା ଘରେ ପଢିଥିଲେ ଆଉ ହଁ। ଏଜ୍ ହେଇଯାଇଥିଲା ଶାଶୁ।
ହୁଁ। ଆଉ ଏଇ ଛୁ ପିଲାମାନଙ୍କର ଏବେ ଆପଣ ତ ଯାଇପାରୁ ନଥିବେ ସେ ଆପଣଙ୍କ ବାପ ଘରକୁ। ପିଲାମାନେ ଯଦି ପାଠ ପଢୁଛନ୍ତି ହଁ। ତ ଛୁଟିରେ ଯାଇଥିଲେ ନାଁ ଯାଇ ନଥିଲେ ରଜ ଛୁଟିରେ?
ନାଁ ମୁଁ ଯାଇନଥିଲି ମୁଁ ଆମ ଘର ଏଇ ପାଖେରେ। ଦି ତିନି କିଲୋମିଟର ଭିତରେ ହବ ତ ମୁଁ ସଞ୍ଜବେଳେ ମାନେ ଛୁଆ ସବୁ ଯେତେବେଳେ ସ୍କୁଲକୁ ପଳେଇଥିଲେ ମୁଁ ସେତେବେଳେ ଯାଇଥିଲି ସେ ସ୍କୁଲ ଆଇଲା ବେଳକୁ ମୁଁ ଆସି ଘରେ ହାଜର।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
ଗା ଗାଡ଼ି ନେଇକି ଯାଇଥିଲି ଭାରି।
ହୁଁ।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
ଆଉ ଛୁଆ ମାନେ ମାମୁଁ ଘରକୁ ଯିବାକୁ କେତେଦିନି ପୁରା
ହଁ ହଁ ହଁ ହଁ ହଁ ଯାଆନ୍ତି ସେ ଜାଣି ପାରିବେନି ବୋଲିକି ମୁଁ ଯାଏ ଭାରି। ଛୁଆ ବି ଯେତେବେଳେ ଯୋଉ ସଞ୍ଜ ବେଳୁଆ ଯାଏ ଛୁଆଙ୍କୁ ନେଇଯାଏ ପହଦିନ ଯାଇଥିଲେ ଛୁଆ।
ଆଚ୍ଛା।
ଏ ଛୁଆ ଗଲେ ସବୁ ବନ୍ଦ ହବାକୁ ପଡ଼ିବ ନାଁ। ଟ୍ୟଉସନ୍ ବନ୍ଦ ହବ ସ୍କୁଲ ହଁ ସେ ସେଥିପାଇଁ ମୁଁ ବେଶୀ ତାଙ୍କୁ ନବାକୁ ଭଲ ପାଏନି। ସେ ଜାଣିବି ନଥିବେ ମୁଁ ଯାଇଛି ବୋଲିକି।
ହୁଁ ହୁଁ।
ହଁ ଯାଏ ଭାରି ଆସେ ଭାରି। ତିନି ଚାରି କିଲୋମିଟର ହବ ଘର।
ଆଚ୍ଛା।
ମୁଁ ଗାଡ଼ି ନେଇକି ନିଜେ ଯାଏ ଭାରି। ତାପରେ ମୁଁ ସେଇଠୁ ଡେଲି କ୍ଷୀର ଫୀର ସବୁ ସେଆଡୁ ଆସେ।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
ସଉଦା ପତ୍ର ଆସେ କ୍ଷୀର ଆସେ।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
ତାଙ୍କ ଯେତେବେଳେ ମନ ହେଇଥାଏ ତା ବାପାଙ୍କ ସାଙ୍ଗେ ସଞ୍ଜ ବେଳୁଆ ଯାଆନ୍ତି। ତା ଆଈଠୁ ଯାହା ଉଁ ଝଡ଼େଇକି ଆଣିବା କଥା ନାଇ
ହୁଁ ହୁଁ ହୁଁ ହଁ ଅଜା ଆଈ ତ ଥିବା ଯାଏଁ ହୁଁ ଛୁଆ ମାନେ ଟିକେ ଅ ଯେ ଗୋଟେ ଅଧିକାର ଥାଏ ମାମୁଁ ଘରେ ବେଶୀ।
ହଁ ଆଉ ଆପଣ ବଡ଼ ବଡ଼ ଭଉଣୀ କଣ କରନ୍ତି?
ମୁଁ ହିଁ ବଡ଼।
ଓହୋ ଆଉ ସାନ ଭଉଣୀ ମାନେ କଣ କରନ୍ତି?
ସାନ ଭଉଣୀ ଏ ସିଏ ଉଁ ଉଁ ମୋ ମାନେ ମୋ ପରେ ଯିଏ ସିଏ ଜବ୍ କରିଛି ପୋଷ୍ଟାଲରେ
ଆଚ୍ଛା।
ଆଉ ସବା ଯିଏ ତାର ସିଏ ଏବେ ପଢ଼ାପଢ଼ି କରୁଛି ଆଉ।
ଆଚ୍ଛା ଆଚ୍ଛା ଆଉ ବାବା କଣ କରନ୍ତି?
ବାବାଙ୍କର ଦୋକାନ ଅଛି ଚାଷ କରନ୍ତି।
ଆଚ୍ଛା। ମୁଁ ବି ଉୁଁ ମାନେ ମୁଁ ରୋଷେଇ କରେ ଆମର ଆଉ ମାନେ ଦିଇଟା ରୁମୁ ଗୋଟେ ରୋଷେଇ ଘର ଆଉ ଗୋଟେ ଯୋଉ ଠାକୁର ଘର ଆଉ ଗୋଟେ ଯୋଉ ଗେଷ୍ଟ୍ ରୁମ୍ ଯେତିକି ଜାଗା ସେତିକି ଜାଗାରେ ମୁଁ ଲଗେଇଛି ବାଇଗଣ ଗଛ ଲଙ୍କା ଗଛ ଭଣ୍ଡା ଗଛ ପୋଟଳ ଗଛ କନ୍ଦମୂଳ ଗଛ ସଜନା ଗଛ ହଁ ତାରି ଭିତରେ ଲଗେଇଛି ସବୁ ଗଛ।
ମାନେ ଘର ଭିତରେ?
ନାଇଁ ମ ସେତିକି ଜାଗା ଭିତରେ ଘରମ ହେଇନି ହଁ ହଁ ସେତିକି ଜେଗା
ହୁଁ ହୁଁ
ଯେତିକି ଘର ହବ ଯେତିକି ଜାଗା ସେତିକି ଯାଏ ମୁଁ ଲଗେଇଛି।
ଭଲ ଫଳୁଛିବୋଧେ ଏବେ ତ
ହଁ ମୁଁ ମୁଁ ଯୋଉ ଚା ଚାରିଟା ପାଞ୍ଚଟା ବାଇଗଣ ଗଛ ଲଗେଇଥିଲି
ହୁଁ।
ଚାଟା ବାଇଗଣ ଗଛରୁୁ ମିନିମମ୍ ବାଇଗଣ ଛଅ ସାତ କିଲି ଖଣ୍ଡ ହବ ବାହାରିଲା। ମୁଁ କିଣୁନି ତିନି ଚାରି ମାସରେ।
ବଢିଆ।
ଦିଟା ତିନିଟା ଦିଟା ତିନିଟା ଚାରିିନେ ଦିଟା ଦି ଦିନେ ଦିଟା ଦି ଉଁ କିଣୁନି। ଆଉ ପୋଟଳ ଗଛ ଲଗେଇଛି ପୋଟଳ ଦିକିଲି ଖଣ୍ଡ ହବ ବାହାରିଲାଣି ମୁଁ ସେ ପୋଟଳକୁ କଣ କରେ ନା ମୁଁ ଦେଶୀ ପୋଟଳ ନା ମୁଁ ନେଇ ଆସେ ତାକୁ ଆଣିିକ ସିଝା ଜି କରି ଚକଟା କରିଦିଏ।
ହ। ହୁଁ ହୁଁ। ସେ ଯାହା ହଉ ଆପଣ ଚାଷ ବାସ କରିକି ପ୍ରକୃତରେ କି ଉୁଁ ଭଲ ଜିନିଷ ଏଇଟା ଗୋଟେ।
ଚାଷ କଣ ଏଇ ଯୋଉ ବର୍ଷା ଦିନ ଯୋଉ ହବ ସବୁ ଗଛ ଯୋଉ ଲଙ୍କା ଗଛ ଉଠିଥାଏ ମଣ୍ଡା ଗଛ ଉଠିଥାଏ ତାକୁ ନେଇକି ସବୁ ବର୍ଷା ଦିନେ ଲଗେଇଦିଏ। ତା ଦେହରେ କଁ ମୁଁ ଲଖି ମା କ ହୁଏ ନା ସାର ଦିଏ ନା ତା ଦେହରେ କଣ ଇଏ କରି ଆର ଅଛି ଆସି ଆ ଆ ଏଇ ଅଷାଢ ମାସ ଶାଗରୁ ଲଗେଇଦେଲେ ସେ ଆଷାଢ଼ ମାସ ଯାକ ପାଣି ଖାଇ ଖାଇ ଖାଇ ସେ ଗଛ ବଡ ହେଇଯାଇଥାଏ। ତ ଖରା ଦିନ ଫଳ ଦିଏ।
ହୁଁ। ଆମର ବି ଚାଷ ହୁଏ ମାନେ ଚା ଏମିତି ଚାଷ ମାନେ କଣ ବି ବିକ୍ରିତ ହୁଏନି ଯାହା ଘରେ ଖାଇବା ପାଇଁକା ଉଁ ଲଗେଇ ଦେଇଥାନ୍ତି ଗଛ। ଆ
ଉଁ ଆଉ ଚାରିଟା ବାଇଗଣ ଗଛ। ଛଅ ସାତଟା ଖଣ୍ଡେ ଲଙ୍କା ଗଛ ହୁଁ ହୁଁ। ଦିଟା ପୋଇ ଗଛ ଏମିତି ଲଗେଇ ଦେଇଥାଏ।
ଏ ସବୁ ପ୍ରକାର ପରିବା ଲଗେଇଛନ୍ତି ଆଉ।
କଲରା ଗଛ ଏମିତି ଲଗେଇ ଦେଇଥାଏ ଆଉ। ବାରିଟା ପଡିଛି କାହିଁକି ସେମିତି ଖାଲିଯିବ ମୁଁ କରିଦିଏ।
ହୁଁ ଭଲ ଜିନିଷ।
ହୁଁ ମୁଁ ଲଙ୍କା ଗଛ ଯୋଉ ଛଅ ସାତଟା ଲଗେଇ ତାକୁ ହଁ ଫୁଲ ଗଛ କଳା ପରାଜିତା ଧଳା ପରାଜିତା ଗେଣ୍ଡୁ ଗଛ ତା ଭିତରେ ଲଗା ହେଇଛି।
ଆଉ ବଡ ବଡ ଟଗର ଫୁଲ ତ ଭିତରେ ଲଗାଇଛି ଗୋଡି ବାଣ ଫୁଲ ଲଗାହେଇଛି। ତାରି ଭିତରେ ସବୁ ସବୁ ଲଗାହେଇଛି ମୋର।
ଉଁ ହୁଁ।
ରଙ୍ଗୋଲି ଗଛ।
ଉଁ ପରିବା ଆଉ କିଣିବାକୁ ଯେ ହୁଁ। ହଁ କ।
ପରିବା କିଣା ହଉଛି ଆଉ କଣ ମୁଁ କହିଲି ଆପଣଙ୍କ କ୍ଵାର୍ଟର ମିଳିଛି?
ନା।
ଆଚ୍ଛା।
କ୍ଵାଟରେ କ୍ୱାଟର ମିଳିବାକୁ ହେ ଭୋ ବହୁତ୍ ବ ସ୍କାକିରିବା ଚାକିରି କରିବାକୁ ପଡିବ। ଆପଣ ମାନେ ସେ ଥାଏ ଉଁ କ ଲେବୁଲ ହିସାବରେ ଆପଣଙ୍କୁ ମିଳିବ କ୍ଵାଟର ଏତିକି ବର୍ଷ ଚାକିରି କଲା ପରେ ଆପଣ ଆପ ସେ ବହୁତ ଥାଏ।
ଆଚ୍ଛା। ଆଚ୍ଛା। ନିଦ ଆସିଲାଣି ନାଇଁ?
ହୁଁ ନିଦ ଆସିଲାଣି।
ଏ ହେ।
ଏବେ ଆଉ କିଛି ସମୟ ପରେ ଖାଇକି ଉଁ ଏ ଏପାଗ ଟା ବି ଏବେ ଭଲ ଅଛି ନା?
ହଁ ମୋତେ ବା ଆଜି ଦିନ ଯାକ ଥଣ୍ଡା ଜର ହେଇଯାଇଛି ଯେ ମୁଁ ମେଡିସିନ ଯାଇକି ଆଇଲି। ଖାଇଲା ଠୁ ଟିକେ ଭଲ ଲାଗୁଛି ଉଠିଲି।
ସିଜିନ ଚେଞ୍ଜ ହଉଛି ନା ସେଥିପାଇଁକା ଟିକେଉ ହଉ ଥୁ ହଉ। ଏଇ ସମୟରେ ତ ହୁଏ ଥଣ୍ଡା ଜର ଝାଡା ବାନ୍ତି ଏମିତିକା ଖରା ଥିଲା ବର୍ଷା ବ ହେ ହେଲା ଯାହା ପାଗ ଦି ଦିନ ହେଲା ହଁ ଆପଣ ଖାଇକି ମେଡିସି ନ ଖାଇ ଶୋଇପଡିବେ ଆଉ
ମେଡ଼ିସିନ ମୁଁ ଖାଇ ଦେଇଛି ସଞ୍ଜ ବୋଡେ ମୁଁ ସେ ଯୋଉ ମେଡିସିନ ଆଣିବାକୁ ଯାଇଥିଲି ଚାଟ ହେରିକା ସେଠି ନା ଖାଇ ଦେଇଛି ଖାଇ ଖାଇଦେଇଛି ମେଡିସିନ
ହୁଁ
ଯାଇଥିଲି ସେଠି ମେଡିସିନ ଆଣିବାକୁ ତ ସେଠି ଚାଟ ଦୋକାନ ଥିଲା ସେଇଠି ଖାଇଦେଲି ଆଉ
ହୁଁ ଭଲ କହିଛନ୍ତି
ଚାଟ ସେଥିରେ ଖାଇଲି କାଇ ଏତେ ଟେଷ୍ଟ ଲାଗିଲାନି ଖାଇବାକୁ ତାଠୁ ଭଲ ଆମ ଘରେ ଯାଇକି ସେଠି ଚା ଚାଟ ଟା ଖାଇଲି ଏତେ ଟେଷ୍ଟ ଲାଗିଲାନି ଘରେ ବରଂ ମୁଁ ଯେମିତି ବନେଇ ଦଉଛି ଆଉ ରିଏଲ୍ ଟେଷ୍ଟ ଭଲ ଲାଗୁଛି ଖାଇବାକୁ
ହୁଁ ହୁଁ
ମୁଁ ସବୁ କରେ ଘରେ ଆଳୁ ଦମ ଦହିବାର କରିଦିଏ ଚାଟ କରେ
ଆଚ୍ଛା ଚାଟ ରେ କଣ ମାନେ ଯୋଉ କେବଳ ଚାଟ ମସଲାର ଥାଏନା ନର୍ମାଲି ଏଇ ସବୁ ମସଲା ପଡେ
ନାଇଁ ମ ଚାଟ ମସଲା ଚାଟ ମସଲା ଅଛି ନର୍ମାଲି ସବୁ ମସଲା ବି ପଡ଼ିବ ଚାଟ୍ ମସଲା ବି ପଡ଼ିବ
ଆଛା
ଆଚ୍ଛା ଯୋଉ ମ୍ୟାଗିଟା ବନାଅ କେମିତି କର ମ୍ୟାଗିକି
ମ୍ୟାଗି ତ ମୁଁ ବନାଏ ହୁଁ ହୁଁ ପିଆଜ ରସୁଣ ପକାଇବି ରସୁଣ ସବୁ ମାନେ ରସୁଣ ଛେଚିକି ପକାଏନି ଛୋ ଛୋଟ କରି କାଟିକିରି ପକାଇବେ
ହୁଁ ରସୁଣ କାଇଁ ପକାଅ ଖାଲି ପିଆଜ ପକେଇକି କରିଦବୁ ତ
ହଁ ପିଆଜ ପକେଇ କଲେ ପିଆଜ ଟମାଟୋ ପକେଇକି କଲେ ଭଲ ଲାଗେ ଆଉ ମତେ ଟିକେ ଭଲ ଲାଗେ ରସୁଣ ର ବାସ୍ନ ଟା ମତେ ଟିକେ ବେଶୀ ଭଲ ଲାଗେ ସେଥିପାଇଁ ସେଥିପାଇଁ ପିଆଜ ରସୁଣ କ ଞ୍ଚା ଲଙ୍କା ଅଦା ପକାଏନି ଅଦା ପକାନ୍ତି କିଛି ଜଣ ମୁଁ ଦେଖିଛି ଛୋଟ ଛୋଟ କରିକି ଅଦା କାଟିକି ପକାନ୍ତି
ଏଇରା ଖାଇଲେ ଅଦା ଫଦା ଖାଇଲେ ଦେହ ପାଇଁ ଭଲ ଯେ ପେଟକୁ ଏଇ ସେ ମତେ ଭଲ ଲାଗେନି ଆଉ ମ୍ୟାଗିକି ଟିକେ ଅଧିକା ପିଆଜ ଆଉ।
ହଁ ହଉ ମ୍ୟାଡମ୍ ଯାଆନ୍ତୁ ଏବେ ଖାଇ ପି ରେଷ୍ଟ୍ ନେଇଯିବେ ହଉ।
ନିଦ ଲାଗିଲାଣି ମତେ ହଉ।